ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି?
ହଁ ଏଇ ତ କାମ ଦାମ ଆଉ।
ଆଉ ସମୟ କୁଆଡ଼େ କୁଆଡ଼େ ବୁଲିକି ଆସିଲ?
ଆମର ଯାଇଥିଲୁ ତାରିଣୀ। ତାର ତାରିଣୀ ବାଇଜାକ ଗୋଟେ ବୁଲାବୁଲି ହେଲା ଆଉ। ଏତେଦିନ ପରେ
ହଁ ତମର ସବୁ କିଏ କିଏ ଯାଇଥିଲ?
ଆମର ଯାଇଥିଲୁ ଆମ ସବୁ ଫ୍ୟାମିଲି ଶାଶୁ ଶ୍ୱଶୁର ଯା ଦେଢ଼ଶୁର ଛୁଆ ପିଲା ସବୁ ଆଉ ଆଉ ତମ ଦେହ ପା ଭଲ ଅଛି?
ହଁ ଆମର ଦେହ ପା ଭଲ ଅଛି। ଆମ ଛୁଆ ପିଲା ସବୁ ଭଲ ଅଛନ୍ତି।
କଣ କରୁଥିଲ?
ବର୍ତ୍ତମାନ ଆମେ ଆଜି ଯିବାର ଅଛି ତ ସେଥିପାଇଁ ରୋଷେଇ କରୁଛୁ।
ଓହୋ କୁଆଡ଼େ କୁଆଡ଼େ ବୁଲିଲ ହିଆଡ଼େ?
ସେଇ କୋଡ଼େଇ କେନାଲ ବୁଲିଲୁ ଆଉ ମହାବଲୀପୁରମ ବୁଲିଲୁ ଆଉ କୁଆଡ଼େ ବୁଲିନୁ? ବୁଲିକି।
ସେଠି କଣ ସତରେ ବରଫ ପଡୁଛି?
ବରଫ ନୁହଁ ଏଟା ସ୍ନୋଫଲ ହଉଛି ଆଉ। ବହୁତ୍ ଜୋରରେ ଜୋରରେ ବରଫ ନ ପଡ଼ିଲେ ବି ସ୍ନୋଫଲ୍ ଜୋରରେ ହଉଛି। ହଁ ହେଇ ହେଇ ପାହାଡ଼ ଜାଗା ତ ପ୍ରାୟ ଜାଗାରେକରେ ସ୍ନୋଫଲ ହୁଏ ନା।
ହଁ।
ଏହା। ହଁ ଜାଗା ଭଲ କିନ୍ତୁ ବହୁତ ଯେହେତୁ ବଙ୍କାଣି ମାନେ ଏତେ ସଡ଼ନ୍ ସଡ଼ନ୍ ସାପ ଭଳିଆ ବୁଲିବା।
ହୁଁ ହୁଁ।
ଆ ବାନ୍ତି କରିକି। ଅବସ୍ଥା ଢିଲା ହେଇଗଲା ସମସ୍ତଙ୍କର। ଚଢିଲା ବେଳକୁ ଚଢିଲା ବେଳକୁ ବାନ୍ତି ଓଲ୍ହେଇଲା। ପୁଅ ବାନ୍ତି କରି ନଥିଲା ଗଲା ବେଳକୁ। ଆସିଲା ବେଳକୁ ଯେହେତୁ ଦି ଦିନ ରହିବାରେ ଖାଇବା ପିଇବା ସବୁ ୟା ସିଆଡୁ ଖାଲି ମସଲା ତେଲ ଖାଇଲା।
ହୁଁ ହଁ ଖାଇବା ପିଇବା ଯୋଗୁ ଗ୍ୟାସ।
ଖାଲି ନାନ୍ ବଟର ମସଲା ଆଉ ମସରୁମ ମସଲା। ସେଇଟା ଖାଇ ଖାଇ ଏ ପେଟ ଖରାପ ହେଇଗଲା। ଆଉ ସେ ବାନ୍ତି ଓକାଳ କଲା ଆଉ ସେଇଥିପାଇଁ ଦେହଟା ଟିକେ ଖରାପ ହେଇଗଲା। ଆଉ ଏଇନା ଆଉ କୁଆଡା ଆମେ ବୁଲି ଯାଇନୁ। ଆମେ ଏମିତି ମାରକେଟିଂ କରି କି ଏ ଯୋଉ।
ଆମର ଆଜି ଯିବାର ଟ୍ରେନ ଅଛି ପ୍ୟାକିଂ ପାଇଁ ଆମର ଆଳୁପରଟା ବନେଇବୁ ଆଉ।
ଉଁ ହୁଁ ପୁଅ ଦେହ ଠିକ ଅଛିନୁ।
ହଁ ପୁଅ ଦେହ ଭଲ ଅଛି। ଆଉ ତମର ତମର ଆଉ କଣ।
କାଲି ତ ଆସିକି ପହଁଞ୍ଚିଲି କାମ ଏତ ବେଳ ଯାକେ ଜମା ସରିନି।
କେତେବେଳେ କାଲି ତମର ପହଞ୍ଚିଲ।
କାଲି।
ମୁଁ ତ ଭାବୁଥିଲି ଆଜି ଆସିକି ପହଞ୍ଚିବ ବୋଲି।
ନାଇଁ ଉଁକ୍ ଉଁ କ୍ ଯୋଉ କାଲି ତିନିଟାରେ ନିଦ ଲାଗିଲା କା ଅଁ ବାଇ ରୋଡ ନା ନିଦ ଲାଗିଲା ଆଙ୍କୁ ମୁ ତିନି ଚାରି ଜାଗା। ରହି ରହି ରହି ରହି ଆସିକି ପାଣି ମାରି ମାରି ଆସିଛୁ।
ବାଏ ରୋଡ଼ ଯିଏ ପାଖ ଜାଗା ଚଲାଉଥିବ ଏତେ ଏତେ ବାଟ। ତ ଭାରି କଷ୍ଟ ଡ୍ରାଇଭର ଯୋଉ ଡ୍ରାଇଭର ଆମର ଯାଇଥିଲା। ସେ ବହୁତ ମାନେ କିନ୍ତୁ। ଭଲ ଚଲଉଥିଲା ସବୁ ଭଲ କିନ୍ତୁ। ବାନ୍ତି ଓକାଳ ମୋ ଜୀବନରେ ଆଉ ମୁଁ କେବେ ଗୋଡେଇ କିନା ଯିବିନି।
ନାଇଁ ବାନ୍ତି ଓକାଳ କଣ ସମସ୍ତେ କଲେ ନା ଖାଲି ପୁଅ।
ମୁଁ ହଁ। ମୁଁ ଆଉ ଏଇ ଯୋଉ ଆମର ଜଣେ ସାଙ୍ଗ ଯାଇଥିଲେ। ତାଙ୍କ ସ୍ତ୍ରୀ ଆଉ ତାଙ୍କ ଝିଅ ଆଉ। ସେତିକି ବାନ୍ତି କଲୁ ଆଉ ମୋ ଆଉ କେହି। ବାନ୍ତି କରି ନାହାନ୍ତି ମୋ ପୁଅ ବି ବାନ୍ତି କରନି। ସେ ଫେରିଲା ବେଳକୁ ବଦହଜମି ଯୋଗୁ ବାନ୍ତି କଲା।
ଓହୋ ଟିର୍ନିଙ୍ଗ ରେ ନା ଆମେ ବି ସେମତି ଯାଇ
ବହୁତ ଟର୍ନ୍ ତେଣୁକରି ଆଉ ଓ ଓଟି ଯିବାର ସପ୍ନ ବି ମୁଁ ଛାଡି ଦେଇଛି କିନ୍ତୁ ସିଏ ଯିଏ ମ୍ ଆମ ସାଙ୍ଗରେ। ସାଙ୍ଗ ରେ ଯାଉଥିଲେ ଯିଏ ଆଉ ଥିଲେ ଆମ ସାଙ୍ଗ ସେ କହିଲେ କି ଓ ଟିରେ ଏତେ ଟର୍ନ ନାହିଁ ଓଟିରେ ବି ଏମିତି ପାହାଡକୁ ଯିବ ଉଠ ଉଠି। କିନ୍ତୁ ଏତେ ଟର୍ନିଂ ନାହିଁ ଏଇଟା ବହୁତ ଟର୍ନିଂ ସିଏ ବି କହିଲେ ମୁଁ ଆଉ କେବେ ଆସିବିନି ଏଠିକି।
ହଁ ହଁ ଇଏ କହୁଥିଲେ କହିଲେ ଆମେ ଯିବା କି ଇଏ କହୁଥିଲେ ଆମେ ଯିବା କି। ମୁଁ କହିଲି ସେ କ କାଳେ ଦିଥର ଯାଇଛନ୍ତି।
ସନ୍ଧ୍ୟା ବେଳେ କିନ୍ତୁ ହେଟା ବର୍ଷା କମ୍ପଲସରୀ ଦି ଦିନ୍ କାଳ ହେଲା। ସନ୍ଧ୍ୟା ବେଳେ ବୁଲି ପାଇଲିନି ବର୍ଷା ଗାଜୁ ଗାଜୁ ବର୍ଷା ହେଲା। ଆମେ ଯାହା ଦିନରେ ବୁଲି ବୁଲି ଆସିବୁ ସ୍ନୋ ଫଲ ଟା ବାକି ଦେଖିଲୁ। ଭଲ ଲାଗିଲା ଆଉ ସବୁ ଦେଖିବାକୁ ଭଲ ଜିନିଷ ଅଛି। କିଏ କହିଲା ନାଇଁ ସବୁ ଫିଲ୍ମ ଷ୍ଟେସନ ମାନେ ଦେଖିବାକୁ ଆଉ ତାଙ୍କ ସେଠିକାର। ଆକ୍ଚୁଆଲି ବେଶୀ ଭଲ ଲାଗିଲା ସେଇ ଯୋଉ ପାର୍କ କରିଛନ୍ତି ପ୍ଲାୱର ପାର୍କରେ ବହୁତ ସୁନ୍ଦର ହେଇଛି ହେମିତିଆ ଦେଖ ଦେଖିବନି ତ ଯୋଉଟେ ମିଳୁଛି ହେ ଟିକେ ଦେଖିଦେଲେ ହବ ନା କଣ ଓଟି ଯିବାର ଇଚ୍ଛା ଟା ଥିଲା ଯେ କିନ୍ତୁ ବର୍ତ୍ତମାନ ପାଇଁ ମୁଁ ଅଁ ଏତେ ଅଣାଦିଆ ହେଇଯାଇଛି ପେଟ ଦୋହଲି ଦହଲି ଯେ ଇଚ୍ଛା ନାଈଁ
ହୁଁ ହୁଁ ନାଇଁ ବାନ୍ତି ଭାନ୍ତି ତ ଦେହ ଟିକ ବି ଭଲ ଲାଗୁନଥିବ ନା ଠିକ୍ ରେ
ହଁ ଆଜି ଯାଏଁ ସେଇଥିପାଇଁ ଆଉ ପୁଅର ଦେହ ଟା ଭଲ ହେଇନି ଠିକ୍ ରେ ଆଜି ତ ପୁଣି ଟ୍ରାଭେଲ କରିବୁ ଯେହେତୁ
ହୁଁ ହୁଁ କେତେବେଳେ ବାହାରିବ?
ଆମର ସାତଟା ବେଳକୁ ଟ୍ରେନ ଅଛି ତ ଆମେ ହ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଓ ଆ ବାହାରିବୁ ଆଉ ଛଅଟା ବେଳକୁ ଆଉ ବାହାରିବୁ ତା ପୂର୍ବରୁ ଆଳୁ ପରଟା କରିବି ଆଉ ଗୋଟେ ପେଷ୍ଟ ଟେ ବନେଇବା କୁ କୁହାଯାଇଛି କାରଣ ପୁଅ ଆମର ପେଟ ଟା ଖରାପ ବି ଯେହେତୁ ଆଜି ବି ତାକୁ ଏଇନୁ ଗ୍ୟାସ୍ ମେଡ଼ିସିନ୍ ଦେଇକି
ହ
ତାପରେ ସେ ବାହାରୁ
କାରଣ କେକ୍ ଖାଇବ
ମାନେ କେକ୍ ମାନେ ଯୋ କେକ୍ କରିବି ବାହାରୁ କେକ୍ ଖାଇବନି ନ ନାଇଁ ମୋ ପୁଅ କହୁଥିଲା ପାଓ ଭାଜି ଟିକେ ଖାଇଥାନ୍ତା ହେଲେ ପେଟ ହେଇଛିି ଗଡ ବଡି ତ ନ ଖାଇବ ସେ କଣ କରିଛ
ନାଇଁ ନାଇଁ ଏଇନୁ କିଛି ଦିଅନି ମାନେ ଦେହ ବେଶି ଖରାପ ହବ
ସେଇଥିପାଇଁ ଟିକେ ଯ ହୋମମେଡ କେକ୍ ଗୋଟେ ବନେଇକି ନେଇଯିବି କାଲି ସକାଳ ଆଜି ରାତିରେ ତ ଆଳୁ ପଟଟା ସମସ୍ତେ ଖାଇବୁ ଟ୍ରେନରେ ତ ବସ ସେ ଟାଇମ୍ ରେ ଠିକ୍ ରାତି ସାତଟାରେ ବସିବୁ ତାପରେ ଛାଡ଼ିବା ପୂର୍ବ ଖାଇଦେଇକି ଶୋଇବୁ ଆଉ ଆମର ଛୋଟାରେ ଭଡିଛି ଯ ଇଆଡେ ନାଇଟ୍ ସିଫ୍ଟ୍ ବି ଭଡି ଯାଇଛି ମାନେ ତଳ ସେଠ ଖାଇ ଦେଇକି ଶୋଇପଡ଼ିବୁ ଆଉ ସକାଳୁ ଉଠିଲେ କେକ୍ ଟା କରିକି ନେଇଥିଲେ ଖାଇବୁ ଗୋଟେ ନା ମକା ଆଣିକି ରଖିଥିଲି ତା ବଏଲ କରିକି ଇଏ କରୁଛି ଖାଇବ ଆଉ
ଖାଇବା ପାଇଁ ପୁରା ବହୁତ ଅଛି ତାହେଲେ ଅଫ୍ସ୍ସନ
ହଁ ଅପ୍ସନ୍ ବହୁତ ଅଛି ଆପୁଲ କିି ଆଣିକି ରଖିଛି ତାକୁ ବି ନେଇକି ଯିବୁ ସାଙ୍ଗରେ
ହ
ସେ ବୁଲି
କେତେବେଳେ କେତେବେଳେ ପହଞ୍ଚିବ?
ଆମେ ପହଞ୍ଚିବୁ କାଲି ଦିନ ଚାରିଟାରେ ରାଇଟ ଟାଇ ତାପରେ ଆମ ନଣନ୍ଦଙ୍କ ଝିଅକୁ ମୁଁ ଧରିକଥିଲି ସାଙ୍ଗରେ ତାଙ୍କୁ ମୁଁ ଛାଡି କଟକରେ ଆମେ ଢେଙ୍କାନାଳ ପଳିବୁ ଆମ ଘରକୁ ଆଉ।
ସକାଳୁ କଣ ଖାଇଛ।
ସକାଳୁ ମ୍ୟାଗି ଥିଲା ଆଉ ଟିକେ ବଞ୍ଚିଥିଲା ତ ତାଉ କରିଦେଇକି ଖାଇ ଦେଇେଇଥିଲୁ।
ହୁଁ ହଁ ସବୁ ସାରା ସୁରା ଦେଇ ଖାଇ ଆସୁଚ।
କାରଣବ ହେଇ ଖାଇବାର ସିଏ ଖାଇବେନି ତ ତ ସେଇତୀ ଇଁ ଆମେ ତାକୁ ଖାଇକି ଦେଇକି ଯିବୁ ଆଉ ସରେ ଆଳୁ ବି ସରେଇ ଦେଇଛୁ ଆ ଦିନ ପାଇଁ ଏ ପଖାଳ ଭାତ କରିଦେଇଛିି ଆଉ ତା ସାଙ୍ଗେରେ ଟିକେ ମଟର ବୁଟ ସିଜା ଅଛି ତ ତାକୁ କଷିବି। ଆଳୁ ମସଲା ଟା କଲି ସେଇ କଡେଇରେ ଆକୁ କରିଦେବି ଆଉ। କରିଦେଇକି ଛୁଆଙ୍କୁ ଖାଇବାକୁ ଦେଇଦେଲେ ସେମାନେ ଖାଇଦେଲେ ଆଉ ମୁଁ ମୋ କାମ କରିବି ଆଉ।
ମୁ ତ ଆସିକିଇଆଡୁ ମୋ ଗୋଡ ଫୁଲି ଯାଇଛି ମାନେ ଜନ ଅଜନ ଲାଗୁଛି?
ଆକଚୁଲି ତମର କଣ ହେଲା କହିଲ? ତମର ଯୋଉ ଗାଡିରେ ବସିଗଲ ଆମେ ସେଇଥିାଇ ଟ୍ରାଭିଲ କବ ଥିଲୁ କି ମାନେ ହେଇ ଆମେ ଆଉ ଇନୋଭା ବୁକ୍ କରିଥାନ୍ତୁ ଇନୋଭାରେ ନକ୍ କରିକି ପୁଣି କଣ କଥାବାର୍ତ୍ତା ହେଲେ ଇନୋଭା ଟା ନେଇଥାନ୍ତା ପୋର କିଲୋମିଟର କୋଡିଏ ଟଙ୍କା ହେଲା ଇଏ ଗୋଟେ ଛୋଟ ଅ ଟ୍ରାଭଲର୍ ସେ ପୋର କିଲୋମିଟର ତେଇଶ୍ ଟଙ୍କା କହିଲା। ତେଇଶ୍ ଟଙ୍କା ତାର ଅଲଗା ଜିନିଷ ଅଛି ନା ତାଙ୍କର ଡାଇଭର ଅଲଗା ପାର୍କିଂ ଅଲଗା ସବୁ ସେ ଅଲଗା ନବ ସିଏ ବି ଅଲଗା ନେଇଥାନ୍ତା ତ
ହୁଁ।
ସେଇଆ ସେ ଗଲା ତିନି ଟଙ୍କା ତ ଅଧିକ ତାହେଲେ କମ ଶା ଆରାମରେ ବସି ସି କଣ ପାଇଁ ନ ଯିବା ପୁଷ୍ ବ୍ୟାଗେରେ ସେଇଥିପାଇଁ ସେ ହଁ ସେଇ ଟ୍ରାଭେଲର ଟା ବୁକ୍ କଲେ ଟ୍ୱେଲବ ସିଟର ବାଲା ଆଉ ଆମେ ତ କମ ଲୋକ ଜେଜୁଆଡ ଗୋଡ଼ ଲମ୍ବେଇକି ଶୋଇ ପଇଲା ଆରାମ ରେ ଆଉ।
ନାଇଁ ଗଲା ବେଳକୁ କିଛି ହେଇନଥିଲା
ନା ନା ବସି କାଲି ହୁଅନ୍ତାନି କି ଏତେ ଏତେ ସମୟ ବସିିତୀଲେ ଗୋଡ ଟା ତଳକୁ ଓଲେହିଲେ ଆମେ ପସରେ ଆସିଲେ ବି ଆମର ହଉଛି ନା ନାହିଁ?
ହଁ ସେଇ ସେଇଆ କାଲି ଯୋଉ ଅ କ କନଷ୍ଟାଣ୍ଟ ପଳେଇ ଆସିଚୁ ଏତେ ବାଟ କନଷ୍ଟାଣ୍ଟ ହେଇଥି ଯୋଉ ଉ ଏମିତି ହେଇଛି ନହେଲେ ଗଲା ଆ
ଠୁ ପୁଣି ରିଟନ କରିକି ତାରା ତାରିଣୀ ଗଲ। ତ ତାରା ତାରିଣୀଟା କଣ ସେଠିକି ବାଟରେ ପଡୁ ଚି ନା କଣ? ନା ଅଲଗା ରୁଟ୍ ତାର?
କନ୍ ନା ନାଇଁ ନାଇଁ ବରହମପୁର ବାଟେ ତ ଭାଉଜ ଭାଇ ଯିବ ଯାଉଛି ନା?
ଓହୋ ବରମ ପୁର ପଟେ ବି ତାରା ତାରିଣୀ? ମତେ କଇଲେ ତାରା ତାରିଣୀ ଯାଇନି ତେଣୁ କରି ମୁଁ ଯାଣିନି। ଓହୋ ମୁଁ ତମଠୁ ସେଇଥିପାଇଁ ପଚାରିଲି ତମକୁ ଆଉ ମୁଁ ତ ଜାଣିନି ନା। ମୁଁ କେବେ ଯାଇନି ଆମର ବି କେହି କାହିଁ କେଭେ ତାରେଣୀ ତାର ତାରେଣୀ
ହୁଁ ନାହିଁ ଆଉ ଥରେ ଯାଇଥିଲୁ ଆଉ ଥରେ ଯାଇଥିଲୁ ବଢିଆ ଜାଗା ଏଇ ସେକେଣ୍ଡ ପରେ ବି ଏଇ ସନ୍ଧ୍ୟାବେଳେ ବସ ଉପରକୁ ଯାଉଚି। କିଛି ଅସୁବିଧା ନାହିଁ ବସ୍
ଆମେ ବି କେବେ ଗୋଟେ ଯାଇ କି ଭାଇଜାକୁ ଫାଇଯାକ୍ ଟିକେ ବୁଲିବାକୁ ପଡିବ ତାହେଲେ ଆଉ ଆମେ ତ ବୁଲି ପାରିବୁନି ଆଉ ଆମ ପୁଅ ତ ବର୍ତ୍ତମାନ ଦଶମ ପଢୁଛି। ତେଣୁ କରି ଆ ପରେ ଦେ ଖିଆ ଟ୍ରାଏ କରିବା ଯଦି ଯୋଉ କୋଉଠୁ ବୁଲି ହେଲା ଟିକେ ବୁଲିଦବା ଆଉ।
ହୁଁ ହଉ ହଉ ମୁଁ ରଖୁଚି ଆଉ ଯାଉଛି କଣ କାମ ଅଛି ଟିକେ କରେ ଆଉ।
ର ରୁହ ଟିକେ ଏତେଅଲ୍ଦି କଣ ପାଇଁ ରଖୁଚ?
ହୁଁ ନାଇଁ ଯାଉଚି ପୁଅ ଡାକିଲାଣି ତ ଖାଇବାକୁ ଦେବି ହେଇତି ଯୋଗୁ।
ଓହୋ ହଉ ତମେ ଯାଅ ଖାଇବାକୁ ଦିଅ ଆଉ। ହଉ ରଖୁଚି ଆଁ କରିବ ଫୁଣି କେତବେଳେ କଲ୍।